ହାଲୋ।
ହୁଁ।
କଣ କରଥିଲ?
ବସିଥିଲି।
ଆଉ କଣ ଖବର?
ଭଲ ସବୁ ଆଉ କଣ ଏମତି ଖରା ପାଗ ମଝିରେ ମଝିରେ ଟିକେ ବର୍ଷା ହଉଚି।
ହ
ତମ ଆଡ଼େ ବର୍ଷା ହଉଚି ନା ନାଇଁ?
ଆମ ଆଡ଼େ ବର୍ଷା କାଲି ହେଇଥିଲା ଆଜି ହେଇନି। କାଲି ଘଡ଼ଘଡ଼ି ବିଜୁଳି ଜୋରରେ ବର୍ଷା ଆଜି ବର୍ଷା ହେଇନି ଆଜି ଗରମ ଲାଗୁଚି। ଥଣ୍ଡା ପାଗ ଟିକେ ବାହାର ଥଣ୍ଡା ଲାଗୁଚି ଭିତରେ ଗରମ। ଓ ଏସି ଲଗେଇ ବସିଚି ଆଉ।
ହୁଁ ବର୍ଷା ତ ବହୁତ୍ ତୁ ଗରମ ବର୍ଷା ହଉନି ଏଇ ବି କାଲି ବି ଟିକେ ହେଇଥିଲା। ତ ରଜରେ ବର୍ଷା ଟିକେ ହେଲେ ଥଣ୍ଡା ପାଗରେ ଲୋକ ଟିକେ ରଜକୁ ଏଞ୍ଜୟେ କରନ୍ତେ ଏଇ ଗରମ ହେଲେ ତ ବାହାରକୁ ବି କେହି ବାହାରି ପାରିବେନି। ବେଶୀ ଜୋରେ ବର୍ଷା ହେଲେ ବି ନଷ୍ଟ ହେଇଯିବ ସବୁ ଡେକୋରେସନ୍। ତ ଅଳ୍ପ ବର୍ଷା ଟିକେ ହୁଅନ୍ତା ଯଦି ଭଲ ଥଣ୍ଡା ଟିକେ ଲାଗନ୍ତା ପରିବେଶ। ଛୁଆ ସବୁ ଟିକିଏ ଖୁସି ରେ ଦୋଳି କି ଏଞ୍ଜୟେ କରନ୍ତେ। ରଜ ପର୍ବ ପାଳନ କରନ୍ତେ।
ଆଉ ତମର ରଜ ମହୋତ୍ସବ ହଉଚି ଗାଁ ରେ?
ହଁ ଗାଁ ରେ ହଉଚି ଇ ଇ ଗାଁ ପାଖରେ ବି ହଉଚି ସବୁଆଡ଼େ ହଉଚି। ଆଣୁ ଆଉ ଆମର ତ ଅଁ ମ୍ ଯେନ୍ତି ବର୍ଷକୁ ଥରେ ରଜ ଟା ରଜ ପର୍ବକୁ ସମସ୍ତେ ଟିକେ ଅପେକ୍ଷା କରିଥାନ୍ତି।
ହୁଁ।
ବାହାର ବି ସମସ୍ତେ ଯିଏ ଉଁ ଛୁଟି ଥାଏ ନା ଯିଏ ବାହାରେ ପଢ଼ୁଚନ୍ତି କି ଜବ୍ କରୁଚନ୍ତି ସବୁ ଛୁଟିରେ ଟିକେ ଆସନ୍ତି ସମସ୍ତଙ୍କ ସାଙ୍ଗରେ ଟିକେ ମିଶନ୍ତି। ତ ଏଇ ରଜ ପର୍ବରେ ହିଁ ସବୁ ଆସିକି ଟିକେ ଅଧିକ ଦିନି ସ୍କୁଲ ଛୁଟ୍ ଟି ଥାଏ ସ୍କୁଲ୍ କଲେଜ୍ ସବୁ ଛୁଟି ଥାଏ ତ ପିଲାମାନେ ଟିକେ ଆସିକି ସାଙ୍ଗସାଥି ହଉ ଗାଁ ଲୋକ ସମସ୍ତଙ୍କ ସାଥେ ଟିକେ ମିଶ ଶନ୍ତି ରଜ ପର୍ବ ପାଳନ କରନ୍ତି ଆଉ।
ହଁ ହଁ। ହଉ କୁଆଡ଼େ ପ୍ଲାନିଂ ଯିବାର କାଲି ବୁଲିବାର?
ସେମତି ତ ଅଛି ଗାଁ ପାଖାପାଖି ଗାଁ କୁ ଟିକେ ସବୁ ଗାଁ ରେ ବି ଭଲ ମହୋତ୍ସବ ଏ ବର୍ଷ ଆଁ ଆଁ ଏଥର ଟିକେ ଆଡ଼ମ୍ବର ସହିତ ସବୁ ମହୋତ୍ସବ ସିଏ କରୁଚନ୍ତି। ଗୀତ, ନାଚ, ଖେଳ ଅଁ ଅଁ ଅଁ ସହିତ ପାନ ସେ ଗୁପଚୁପ୍, ଆଇସ୍କ୍ରିମ୍ ସେସବୁ ବି ଦୋକାନ ବସଉଚନ୍ତି। ତ ଆଗୁରୁ ଖାଲି ଦୋଳି ପଡ଼େ ସବୁ ସାଙ୍ଗ ହେଇକି ବୁଲନ୍ତି କିନ୍ତୁ ଏବେ ଟିକିଏ ଉଁ ଯୁଗ ଅନୁସାରେ ଛୁଆ ଟିକିଏ ବହୁତ୍ ଆଡମ୍ବରରେ କରୁଚନ୍ତି। ତ ଭଲ ଲାଗୁଚି ଗୋଟେ ଖୁସି ଲାଗୁଚି ତ ଭାବୁଚୁ ପାଖାପାଖି ଯୋଉ ଗାଁ ରେ ସବୁ ହଉଚି ଟିକେ ସେଇ ସବୁ ଗାଁ ଟିକେ ସବୁ ଗାଁ ପାଖାପାଖି ଗାଁ ଦୁର ଗାଁକୁ ତ ଗରମ୍ ହଉଚି ଅଁ ଖରାରେ ଯାଇ ହବନି ଯୋଉ ପାଖାପାଖି ଗାଁ ସବୁ ଅଛି ସେ ଗାଁ ମାନଙ୍କରେ ଟିକେ ଯାଇଁକି କାଲି ଟିକେ ଅଳ୍ପ ବୁଲି ଆସିଥିବୁ ପହର୍ ଦିନ ସ ସଂକ୍ରାନ୍ତି ରଜ ସଂକ୍ରାନ୍ତିରେ ବି ଟିକେ ମନ୍ଦିର ଫନ୍ଦିର ବୁଲି ଆସିବୁ ପାଖାପାଖି ଯଉ ମନ୍ଦିର ସବୁ ଅଛି। ଶିବ ମନ୍ଦିର ତ ସବୁ ଜଗନ୍ନାଥ ମନ୍ଦିର ତାରିଣୀ ମା ମନ୍ଦିର ସେ ସବୁ ମନ୍ଦିର ବି ଟିକେ ବୁଲି ଆସିବୁ। ଆଉ ତମ ଆଡେ ସବୁ କେମିତି କୁଆଡେ ବୁଲି ଯାଉଚ କୁହ?
ଆମର ତ ଘରେ ଏତେ ଗରମ୍ ହଉଚି ରଜ ଘରେ ଯାହା ବନେଇବ। ଆଉ ବାହାରକୁ ତ ଏବେ ଯାଇ ହବନି ବାହାରେ ବହୁତ୍ ଗରମ୍। ଯାହା ଘରେ ବାହାରେ ବୁଲିବେ ହଁ ପାଗ ଦେଲେ ଭଲ। ଯାଇକି ଉଁ ବୁଲାବୁଲି କରିକି ଆସିବୁ ଆଉ। ଆମ ଆଡେ କବାଡି ଖେଳ ସେ ବାଗୁଡ୍ ଫାଗୁଡ୍ ହୁଏ ଯାତ୍ରା ପଡେ। ମହୋତ୍ସବ ହୁଏ ନା ଭଲ ସବୁ। ଆଗ ଅପେକ୍ଷା ଏବେ ଡେଭେଲପ୍ ହେଇ ଯୁଗ ଅନୁସାରେ ଡେଭେଲପ୍ ହେଲାଣି ଆଉ। ଆଉ ନଦୀ ଆଡେ ବୁଲି ଯାଉ ନଦୀ, ଜଙ୍ଗଲ୍ ଅଛି ଆମର ସେପଟେ ନଦୀ ସିଆଡ଼େ ବୁଲାବୁଲି ସାଙ୍ଗସାଥିମାନଙ୍କ ସାଙ୍ଗେ ଯାଇକି ବୁଲାବୁଲି କରି ଫଟ ଫଟ ଉଠେଇ ଏଞ୍ଜୟ କରି ଆଉ ଆସୁ ଆଉ।
ଯାହା ହଉ ତମ ଆଡେ ତ ପରିବେଶ ବୋଧେ ବହୁତ ଟିକେ ଭଲ। ମାନେ ନଦୀ ଅଛି କହୁଛ ଜଙ୍ଗଲ ଅଛି ମାନେ ପୁରା ନ୍ୟାଚୁରାଲ ଏରିଆ ହେଇଥିବ। ଉଁ ମାନେ ଉପଭୋଗ ଯୋଉ ପରିବେଶ ପରିବେଶ କୁହାଯାଏ ଉଁ ତ ଭଲ ଜଙ୍ଗଲ ନଦୀ ଏସବୁ ସେରା ପୁରା ନ୍ୟାଚୁରାଲ।
ହଁ।
ଆଉ ଗୋଟେ କଥା କି ଯୋଉଟା ବାଗୁଡି ଖେଳ କହିଲ କବାଡି ଏଇ ସବୁ ଖେଳ ଏବେ ଲୋପ ଧୀରେ ଧୀରେ ପାଇଯାଉ ଚି, ଛୁଆମାନେ ଆଉ କେହି ବେଶୀ ଖେଳୁ ନାହାନ୍ତି। ତ ଆଗରୁ ସବୁ ଏସବୁ ଗାଁ ଗାଉଁଲିରେ ଆଗରୁ ଭୋହୁତ ଖେଳୁଥିଲେ ଡେଲି ଡେଲି ଖେଳୁଥିଲେ। କିନ୍ତୁ ଏବେ ଛୁଆ ସବୁ ଘରେ ବସୁଛନ୍ତି ଖାଲି ମୋବାଇଲ ଟିଭି ଗେମ୍ କାର୍ଟୁନ ଏସବୁ ଦେଖୁଛନ୍ତି ସାଙ୍ଗ ତାଙ୍କର ବି କେହି ଏତେ ନଥିବେ। ଆଗରୁ ଯେମିତି ଉ ପ୍ରତି ସବୁ ଡେଲି ସାଙ୍ଗ ଖାଲି ସାଙ୍ଗ ଖେଳିବେ ଛୁଆ ବାହାରେ। ଏସବୁ ଯାହୋଉ ତମଆଡେ ସେଇ ବାଗୁଡି କବାଡି ସେ ସବୁ ଖେ ଏ ମାନେ ବଜାଇ ରଖିଛ ସେ ସବୁକୁ ଯେମତି ଏବେକା ଛୁଆଙ୍କୁ ବି ଟିକେ ଶିଖିବାକୁ ପାଇବେ ସେ ସବୁ ଖେଳରୁ। ସେମାନେ ଏ ସବୁ ଖେଳ କଣ ଜାଣିବି ନଥିବେ। ତ ତମ ଆଡେ ସେଇଟା ଅଛି ଛୁଆ ଖେଳନ୍ତୁ ଜାଣନ୍ତୁ। ଆଉ ସବୁ କେମିତି କଣ ହଉଛି କୁହ?
ଆଉ ଆମର ତ ପୁରା ଏଠି ଏଞ୍ଜୟ ତମେ ଆସ ଆମ ଗାଁକୁ ଆସ ଦେଖିବ ବୁଲିକି ଯିବ। ବହୁତ ସାରା ଏଞ୍ଜୟ କରିବ ଆମେ ଯିବା ବାହାରକୁ ଆମେ ଟିକେ ଯାଉ ବୁଲାବୁଲି କରିବାକୁ। ପାଖରେ କପିଳା ସହ କି ସାଇ ମନ୍ଦିର ସେଆଡେ ଯାଉ ଟିକେ ବୁଲାବୁଲି କରିକି ଆସିବା ପାଇଁ ଗାଡ଼ି ନେଇକି ଯାଉ ଆଉ, ଆଉ କଣ?
ଓ ହୋ ଭଲ କଥା ତମେ ଟିକେ ଦୂର ଗାଁ ବି ଦେଖିପାରୁଥ ଆମେ କଣ ପାଖ ଗାଁ ସବୁ ବର୍ଷ ବି ଦେଖୁଛୁ ଏ ବର୍ଷ ଦେଖୁଛୁ ତମେ ଯାହା ହଉ ଟିକେ ଆମ ଗାଁଠୁ ଟିକେ ଦୂର ସହରକୁ ଯାଉଛ। ସହର ମାନେ ସେଇଠିକା ପାଖାପାଖିର ବି ଏ ଢେନ୍ ଢେଙ୍କାନାଳ ଏରିଆର ପାଖାପାଖି ଜାଗାରେ ବି କେମିତି କଣ ହେଉଛି ଟିକିଏ ଦେଖିପାରୁଥିବ ଏଞ୍ଜୟ କରୁଥିବ। କାରଣ ସବୁଆଡେ ଟିକେ ଅଲଗା ଅଲଗା କଣ ରଜରେ ତ ସେଇ ଦୋଳି ହିଁ ଲାଗିଥିବ। କିନ୍ତୁ ଟିକେ ଡେକୋରେସନ ସବୁ ଇଏ କି ଅଧିକ ଦୋଳି ଟିକେ ଏସବୁ ଟିକେ ଅଧିକ ଆକାରରେ ଥାଏ ତ ତମେ ସେ ସବୁ ଦେଖି ପାରିବ ତାପରେ ବି ସେ ସବୁ ମନ୍ଦିର ଫନ୍ଦିର ଟିକେ ଦେଖିପାରିବ। ରଜରେ ବି ଟିକେ ଦର୍ଶନ ମିଳିବ ଅ ଭଗବାନଙ୍କର ଭଲ କଥା।
ହଁ ତମେ ଏବେ କୋଉଠି ଘରେ ଅଛ?
ହଁ ମୁଁ ଘରେ ଅଛି ଏବେ ତ ରଜନା ଘରକୁ ଆସ ତୁ ଆରେ ହେ।
ଆଉ ତମ ଗାଁରେ ମାନେ କଣ ଅଛି ନା ନଳ, ନଦୀ, ପୋଖରୀ?
ହଁ ଆମ ଗାଁରେ ନଦୀ ନାହିଁ କିନ୍ତୁ ଗୋଟେ ନାଳ ଅଛି ଛୋଟ ନାଳଟେ ଯାଇଛି। ପୋଖରୀ ଅଛି ଗାଁ ରେ ତିନି ଚାରିଟା ପୋଖରୀ ଅଛି। ମନ୍ଦିର ପାଖରେ ପୋଖରୀ ଗାଁ ରେ ଯୋଉ ସେଇ ଜଙ୍ଗଲ ଆଡେ ପୋଖରୀ। ଆଉ ଆମ ଗାଁ ବହୁତ ନ୍ୟାଚୁରାଲ କାରଣ ପାହାଡ ଅଛି ପାଖରେ ଜଙ୍ଗଲ ବି ଅଛି। ଏ ତାପରେ ଗୋଟେ ଛୋଟ ନାଳଟେ ଯାଇଛି। ସେ ସବୁ ଜାଗା ପାଖକୁ ଗଲେ ବହୁତ ନ୍ୟାଚୁରାଲ ଫିଲ୍ ହୁଏ। ବହୁତ ବଢିଆ ଲାଗେ ତ ଆମେ ବି ସେଇଆଡେ ସବୁ ରଜରେ ଯାଉ। ବୁଲିବା ପାଇଁ ଆଜିକାଲିର ତ ଅ ଟିକେ ର କିଛି ଗୋଟେ ପର୍ବ ପର୍ବାଣ ହେଲା ମାନେ ତା ଉପରେ ଏ ଆମେ ପାଳନ କରୁ କି ନକରୁ କିନ୍ତୁ ଗୋଟେ ଫଟୋ ଉଠେଇକି ରିଲସ ଛାଡିବା। ରିଲସ୍ କରିବା ଏସବୁ ହେଇଗଲାଣି ଦି ଫ୍ୟାସନ୍। ତ ଛୁଆ ପର୍ବପର୍ବାଣୀ ପାଳନ କରନ୍ତୁ ନ କରନ୍ତୁ କିନ୍ତୁ ସେ ସବୁର ଗୋଟେ ଫଟୋ ଅପଲୋଡ ନିହାତି ସେମାନେ କରୁଛନ୍ତି। ତ ଆପଣ ଜାଣିଥିବେ ଆମେ ବି ସେ ସବୁ ଟିକେ କରୁ। କାରଣ ଭଲ ଲାଗେ ଟିକେ ଛୋଟଛୋଟ ଖୁସି ମିଳେ ସେ ସବୁରୁ ଆଉ।
ହୁଁ ହୁଁ ଆମେ ତ ସେମିତି ଫଟୋ ଉଠେଇ ଷ୍ଟାଟସ୍ ଦବା ଆଉ ବୁଲା ଟା ଏଞ୍ଜୟ୍ କରିବା ବୁଲି ଯିବା ଆଉ ଖାଇବା ପାନ ପୋଡ଼ପିଠା ରଜରେ ସ୍ପେସିଆଲ। ଆମର ପୋଡ଼ ପିଠା ବି ହେଇଛି ହେଲାଣି ବନା ହେଲାଣି କାଲି ପୁରା ସକାଳୁ ସକାଳୁ ପୋଡ଼ ପିଠା ଆଉ ପାନ ବରା ଦହିବରା ସବୁ ଘରେ ଏବେ ପ୍ରସ୍ତୁତ ହଉଛି କାଲି କି ରାତିରେ ପୋଡ଼ ପିଠା ହବ, ସଖାଳୁ ସଖାଳୁ ଦହିବରା ଏଇସବୁ ଗୁପଚୁପ୍ ଫୁଫଚୁପ୍ ମାନେ ପୁରା ଘରେ ଯାହା ହୁଁ ନା ପିଠାପଣା ସବୁ ଆରମ୍ଭ ହେଇସାରିଲାଣି ମୋର ଚାଲିଛି ପୁରା ଏଞ୍ଜୟ୍
ମିଶିକି ପରିବାର ଏଞ୍ଜୟ୍ କର କାରଣ ବର୍ଷକୁ ଥରେ ହଁ ରଜ ଆସୁଛି ଆମର। ଯେକୌଣସି ପର୍ବ ଆସୁ ମିଶିକି ଘର ଲୋକ କଣ ସାଙ୍ଗସଥି ଏଞ୍ଜୟ୍ କଲେ ବହୁତ ଖୁସି ଲାଗେ ତମର ତ ବହୁତ ପ୍ରକାର ପିଠାପଣା ହେଇଛି। ଖାଅ ଏଞ୍ଜୟ୍ କର ଖରା ବେଶୀ ଖରା ହେଲେ ବାହାରେ ବୁଲିବେନି ନା ଦେହ ପ୍ରତି ବହୁତ ଖରାପ କାରଣ ସଂଷ୍ଟ୍ରୋକ ହଉଛି ଖରାରେ ଉଁ ଛାଇଛାଇ ପାଗ ତ ଦେଇଛି କାରଣ ବର୍ଷା ହଉଛି ବୋଲି ଟିକେ ଅଳ୍ପ ଏବେ ଖରା ହଉଛି ଗରମ ହଉ ଛି ଛାୟା ଥଣ୍ଡା ପାଗ ବି ଟିକେ-ଟିକେ ରହୁଛି, ବୁଲ ସାଙ୍ଗ ହେଇକି ଏଞ୍ଜୟ କର ଫ୍ୟାମିଲି ସହିତ,
ହଁ ଆମେ ଯିବାର ଅଛି, କାଲି ତ କୁଆଡ଼େ ଯିବୁନି ନା ମନ୍ଦିର ଖାଲି ଟିକେ ବନ୍ଦ ଅଛି ପଅଁ ସଂକ୍ରାନ୍ତି ଦିନ, ବୁଲିବାକୁ ଯିବୁ ସେ, କପିଳାସ ସେପଟେ ସାଇ ମନ୍ଦିର ବୁଲାବୁଲି କରିକି, ସେପଟେ ଖିଆପିଆ କରିକି ଆସିବୁ ଦିନ ସାରା ପ୍ରାୟ ବୁଲିବୁ ସନ୍ଧ୍ୟାରେ ଆସିବୁ ଘରକୁ ହେଁ ସମସ୍ତେ ଯାଉଛୁ ଫ୍ୟାମିଲି ମେମ୍ବର, ବୁଲାବୁଲି କରିବା ପାଇଁ। ତମେ ଯଦି ଯିବ ଆସ ଆମ ସାଙ୍ଗରେ,
ନିହାତି ତ ଚେଷ୍ଟା କରିବି ଯିବାକୁ କାରଣ, ଅଁ ଦୂରକୁ ଏଇନା ଟିକେ ଖରା ଯୋଗୁ ଇଚ୍ଛା ହଉନି, ତଥାପି ଚେଷ୍ଟା କରିବି ଯଦି ଯାଏ ତ ସାଙ୍ଗ ହେଇକି ବୁଲିବା, ହଁ ରଜକୁ ଏଞ୍ଜୟ କରିବା ସାଙ୍ଗ ହେଇକି ଟିକେ,
ହଁ-ହଁ,
ଆଉ ଆପଣଙ୍କ ଆଡ଼େ ଧାନ ଗଛ ସବୁ ଲଗା ହେଲାଣି ବର୍ଷା ହେଲାଣି,
ନାଇଁ-ନାଇଁ ଧାନ ଗଛ ଏଇ ଯୋଉ ରଜ ପରେ-ପରେ ଲଗାନ୍ତି ନା ବସୁମତୀ ସ୍ନାନ ତାପରେ, ଧାନ କଣ ପଡ଼େ ପାଣିରେ ତାପରେ ଧାନ ଲା ଲାଗେନା ମୋ ବିଲରେ,
ହୁଁ କାରଣ ବର୍ଷା ବି ହେଇନି ଏବେ କିନ୍ତୁ ହଳ ଫଳ ଯୋଉ, ଖତ ଏଇରା ସବୁ ପଡି଼ଯିବଣି,
ହଁ ସେରା ସବୁ ପଡ଼ିବ ତାପରେ ଏଇରା, ଧାନ ପଡ଼ିବ ରଜ ପରେ ସମସ୍ତଙ୍କର ପ୍ରାୟ ଧାନ, ଚାଷ ଆରମ୍ଭ ହେଇଯାଏ ବର୍ଷା ଯେତେବେଳେ ବିଲରେ ପୁରା ଆଣ୍ଠିଇ - ଆଣ୍ଠିଇ ପାଣି ଥିବ ସେତେବେଳେ, ଧାନ ଚାଷ ଆରମ୍ଭ ଷ୍ଟାର୍ଟ ହେଇଯିବ,
ଆଉ ତମର ଆଉ କଣ-କଣ ଚାଷ ସବୁ ହଉଛି ନା ଖାଲି ଧାନ,
ଧାନ ଆଉ ମୁଗ ଆଉ ବିରି, ଆଉ ବାରିରେ ସବୁ ପରିବା ଚାଷ ଆଉ ଭେରାଇଟି ପରିବା ଆଉ
ଭଲ ଆମ ଆଖେଡେ ବି ମକା ଆଉ ଆଖୁ ଏସବୁ ଅଧିକ ଆକାରରେ ବି ଯେତେବେଳେ ଧାନଟା ତ ମୁଖ୍ୟତଃ ପ୍ରଧାନ ଧାନ ପରେ ପରେ ବି ଆମର ଯୋଉ ନାଳ କୂଳ ଯୋଉ ବିଲ ସେଠି ମକା ଆଖୁ ଏସବୁ ବି ଲଗାଯାଏ ଏ ବାଦାମ
ହ
ଏସବୁ ଜିନିଷ ବି ଆମର ଲଗାଯାଏ ବି ଏସବୁ ଜିନିଷ ଟିକେ ଅଧିକ ମାତ୍ରାରେ ଲଗାଯାଏ ଖା ନିଜ ଘରେ ଖାଇବା ସହିତ ଆମର ଅ ମାନେ ଟିକେ ବିକ୍ରି ବି କରାଯାଏ ଯୋଉଟା କି ଆମର ପରିବାର ପାଇଁ ଟିକେ ଆୟ ବି ହେଇପାରିବ ଆମେ ମାନେ ସେଇଥି ପାଇଁ ଅଧିକ ଅଧିକ ଲଗଉ
ହୁଁ ଆମର ଖାଲି ଖାଇବା ପାଇଁ କରନ୍ତି ବାରି ରେ ହଉ ଭେରାଇଟି ପ୍ରକାର ପନିପରିବା ସବୁ ପ୍ରକାରର ଚାଷ ହେଇଛି ଏବେ ବି ମାନେ ଝୁଡ଼ୁଙ୍ଗ ହେଇ ଥିଲା ବହୁତ ଝୁଡ଼ୁଙ୍ଗ ଆଜି ଝୁଡ଼ୁଙ୍ଗ ହେଇଥିଲା କଲରା ସବୁ ତୋଳା ହେଇକି ଆସିଲା ମାନେ କିଆଗଲା ବାରିରୁ ହାଟରୁ କିଣା ହେଇନି। ଖୁସି ଲାଗିଲା ଆଉରି ରୋଷେଇ ହେଲା କିଆ ହେଲା ପୁଣି ବାରି ଆମର କାମ ଚାଲିଛି। ଆହୁରି ଗଛ ଲାଗିବ।
ଖୁସି ଲାଗେ ବାରିରେ କିଛି ଗଛ ପତ୍ରର ସହିତ ଟିକେ ଟାଇମ ବି